ହାଲୋ।
ହଁ।
କଣ୍ କରୁଥୁଲୁ?
ଏଇଠି ବସିଚି ଯାଉଚି ରୁଟି କରିମି ବସିକି ଢୋଳଉଚି।
ହଁ ନିଦ ଲାଗିଲାଣି କି? ଶୋଇପଡୁନ।
ଆ- ଶୁଇନେଇଁ ତ ଆଉ।
ଆମ୍-ଆ- ସନ୍ଧ୍ୟା ସନ୍ଧ୍ୟାବେଳ ହେଲେ ସମସ୍ତଙ୍କୁ ନିଦ ଲାଗେ।
ଆ ଦିନ ସାରା ଟିକେ ଶୋଇ ହଉନି ଏପାଖ ସେପାଖ ହେଇକି। ଅହ୍
ଆଉ ଛୁଆ ସବୁ ଶୋଇଚନି ନା ଶୋଇଚନ୍ତି କହୁଚି ପଢୁଚନ୍ତି?
ହଁ ପଢୁଚନ୍ତି ଆଉ।
ଆଉ -ଆଉ କଣ୍ ରୁଟି କରିବୁ ଆଉ ତରକାରୀ କଣ୍ କରିବୁ?
ଏଇ ଡାଲ୍ମା କରିଥିଲି ଭଜା ଟିକେ କରିବି ଗୋଟେ କଦଳୀ ଭାଜିଦେବି ଆଉ।
ହଉ।
ହୁଁ- କଦଳୀ ଭାଜି ଦେବି ଆଉ କିଛି ଇଏ କରିନି। ତୁ ହେଇ ଏଇ ଯଉ ମସଲା ମସଲି ସବୁ ନିଜେ ବନଉଚୁ ନା କିଣୁଚୁ ସବୁ ପ୍ୟାକେଟ୍ ବାଲା?
ନା କିଣେ ନା ଆଉ ବନେଇବି କଉଟା ଏଇ ଜିରା ଗୁଣ୍ଡ ହେରିକା ଆଉ
ହଁ।
ଲଙ୍କାଗୁଣ୍ଡ ମୁଁ ବନାଏ ନା ସେମିତି ଆ କେତେବଳେ
ନା ମୁଁ ସେଇ- ସେ- ସବୁ ସେ ପ୍ୟାକେଟ୍ ମସଲା କିଣେନି ମର ଜିରା ଲଙ୍କାଗୁଣ୍ଡ ହେଲା ଭାଜି ଦେଇକି ଗୁଣ୍ଡ କରିଦେଇଥିମି ତାକୁ ଉଁ- ଦେବି ଆଉ ତାପରେ ସବୁ ତ ଏଇ ହଳଦୀ ଏଇଥରିକା ଆଣି-ଆଣିଥିଲେ ତାକୁ ହଳଦୀ ଗୁଣ୍ଡ କରିକି ରଖି ଦେଇଚି। ହଳଦୀ ଆଉ ପ୍ୟାକେଟେ ହଳଦୀ ଏତେ କିଣିବାକୁ ପଡିବନି। ଆଉ ଏଇରା ଆଉ ମସଲା ମସଲି ଯାହା ମୋର ନିଜେ ତିଆରି ଘରେ ଫୁଟଣ ହେଲା ସେ ଜିରା ଫିରା ସବୁ କିରି ଆଣେ ନିଜେ ଫୁଟଣ ଫୁଟଣ ସବୁ ମୁଁ ତିଆରି କରେ।
ଆଉ ଭଲ ହଁ ସବୁ ର ମିଶେଇ ମିଶେଇକି କରିଦେଲୁ ଆଉ ଡବେ ରଖିଦେଲୁ ହେଲା।
ହଁ।
ହୁଁ। ନା ମୋର ମୁଁ କିଣି ଆଣେ ପ୍ରାୟ ଏତେ କରେ ନା ଏଇ ଲଙ୍କାଗୁଣ୍ଡଏରି ଏ କେତେବେଳେ କରେ ଏଇ ଯୋଉ ଡାଲମା ଫାଲମା ଭଲ ମନ୍ଦରେ ଦବାକୁ ଆଉ ଜିରା ଲଙ୍କା ଖଣ୍ଡ।
ଅ ହଁ।
କରିଦିଏ।
ହଁ ସେ ସେଇ ତ ମୁଁ ତ ସେଇ ଡାଲମା ଫାଲମା ରେ ଜିରା ଲଙ୍କା ଗୁଣ୍ଡ କରିକି ଟିକେ ଦେଇଦିଏ। ଆଛ
ଆଉ ରଥ ଉଁ ରଥଯାତ୍ରାରେ ପୁରୀ ଯାଉନୁ ବୁଲି ଆସିବୁ।
ନା ମ। ନା ମ ଆମର ତ ହେଇ ଛୁତିକା ଘର ହେଇଗଲା। ଗୋଟେ ବର୍ଷିକିଆ କାମ ହେଇଥାନ୍ତା ଦେଖିଲା ବେଳକୁ ଛୁତିକା ଘର ହେଇଗଲା।
ଆ ଛୁତିକା ହେଲେ ସରିଯିବନି ଛୁତିକା ଘର ହେଇଥିବ।
ହଁ ସେ ହଉ ଦଶ ବାର ରାତ୍ର ଯାଉ। ନାଇଁ।
ଦଶ ବାର ରାତ୍ର ଗଲେ ତାପରେ ଯାଇଁକି ଯା।
ହଁ। ଅଁ। ଆଉ ସେଇ ହଳଦୀ ମତେ ସେ ଆଉ ଗୋଟେ ସାଙ୍ଗ ଯୋଉ କୋହୁଥିଲା କହିଲା ହଳଦୀ ଟ ତୁ କେମିତି ବନଉଛୁ? ମୁଁ କଣ୍ଡେ ଖଣ୍ଡ ହଳଦୀ ନେଇ ଆସିଲୁ ଖଣ୍ଡ ହଳଦୀ କି କଁ କରିବୁ ଗୋଟେ ଯୋଉ ଅ ନା ତାକୁ ସେ ଚିକି ତାକୁ ଶୁଖେଇ ଦେଇଥି ତାକୁ କାଟିକି ଛେଚିକି ପେଶେଇ ଆଣିଥିନି ହେଲା।
ହଁ ହେମଦସ୍ତାରେ ଫାଷ୍ଟ କୁଟି ଦବୁ।
ହେମଦସ୍ତା ନୁ ମୁଁ ତାକୁ କଁ କଲି ଖିଲି କାତିରେ ଛୋଟ ଛୋଟ କରିକି କାଟିଦେନି। କାଟିଦେନି ତାପରେ ହଉଚି ଏଁ ଯୋ ଖରା ଦେଇଦେଇଥିନି କଟିଗଲା ସେଇ ଇଏ ତାଙ୍କର ପାଣିରେ ପକେଇ ଖାଉଚ୍ଚନ୍ତି ବି ପିଉଛନ୍ତି।
ହଁ ଭଲ ନା ହେରା ଖାଇଲେ ହଳଦୀ ଟା ଥଣ୍ଡା ଫଣ୍ଡା କଟେଇବ।
ଥଣ୍ଡା ତ କଟିବ ତାପରେ ଏ ଯୋଉ ଆଁ ତାଙ୍କର କଣ ଯୋଉ ଆଲାର୍ଜି ହେଇଯାଇଥିଲା। ହେଲା କୁଣ୍ଡି କୁଣ୍ଡି ହଉଥିଲା ସେଇଥିପାଇଁ ସେ ହଳଦୀ ଖାଉଛନ୍ତି।
ହଁ ହୁଁ।
ହଁ।
ଭଲ ନା। ହଳଦୀ ଟା ବି ସ୍କିନ୍ ପ୍ରୋବ୍ଲେମ କୁ ବି ଇଏ କରିବ।
ହଁ। ଏଇ ଛୁଆ ଲଗେଇ ହଳଦୀ ରଖେଇଦେଇଚି ଆଉ କିଛି ହଉଚି ଉଁ ଇଏ କରାହେଇନି ଆଉ ମସଲା ମଛଲି ସେମିତି ସୋରିଷ ଫୋରିସ ସବୁ କିଣି ଆଣେ ଧୋଇ ଧୁଆ ଇକି ରଖିଦିଏ।
ଶରୀର ତମର କେତେ ହେଲେ ଗୋଟେ ବର୍ଷ ପାଇଜୀବ।
ହଁ ହେରା ତିନି ଚାରି କିଲି ଏକାଥର ନେଇଆସିଲେ ଧୋଇ ଧୂଆକି ରଖିଦେଇଥିବୁ। ବର୍ଷେ ପାଇଯିବ ଆଉ।
ଜିରା।
ଜିରାଟା ମୁଁ ଆଉ ଏମିତି କିଲି କିଆ ଆଣେନି ଏଟା ଲମ୍ବାଳିଆ ଲମ୍ବାଳିଆ ଜିରା ବୋଲି। ସେ ଖାଲି ଉ ନେଇ ଆସିବେ ସେ ପାକେଟ ଵାଲା।
ହଁ।
ହଁ ଛୋଟ କେତେବେଳେ ଛୋଟ ପକେଟେ କେତେବେଳେ ପକଟେ ସବୁଦିନ କଣ ସମାନ ନୁହୁଁ ହଁ।
ଆଉ ଇଏ ଧଳା ସୋରିଷ ନା କଳା ସୋରିଷ ଆଣ?
ହ ନାଁ ଧ କଳା ସୋରିଷ। ହଁ କଳା ସୋରିସ ଆଣେ। କଳା ସୋରିଷ ଆଣେ ଧଳା ସୋରିଷ ଏଇ ଆମ୍ବ ଆଚାର କଲା ସମୟରେ ଆମ୍ବ ଯଉ କଣତି ଷୋ ଧଳା ସୋରିଷ ଆଣିଥିନି। ଆଉ ଏ କାହିଁ ଆଣିବେ ଧଳା ସୋରିତ ସେଇଟା ଧଳା ସୋଳିଷ ହଉଛି ଆଡରେ
ଆଉ ପୋସ୍ତ?
ପୋସ୍ତ ତ ଦୁନିଆ ରେଟେ ଅଧିକ ଜହ୍ନି ହେଲେ। ଏ କରିବୁ କଣ ସେ ପୁସ୍ତ ଆଣକି କରିବୁ। ଜହ୍ନି ରେ ତ ତାକୁ ପୋ ଇଏ ସାଗରେ ହଉ ପୋଡା ପୋଡି ହଉ କରିକି ଖାଇଦବୁ ଆଉ କିଏ ସେ ପୁସ୍ତଜହ୍ନି ମେଞ୍ଚେଇ ମେଞ୍ଚେଇ ଲୋକ ଯେ ମେଞ୍ଚେ କରିବୁ।
ହୁଁ ପୋସ୍ତ ଗୁଡା ପୋସ୍ତ ଅ ଜହ୍ନି ଫନି କଲେ ତାକୁ ଦେଲେ ଭଲ ଲାଗିବ ପୋସ୍ତ ଜହ୍ନ ଜହ୍ନି ପୁସ୍ତ କରନ୍ତିନି ନା?
ହଁ ଜହ୍ନି ପୋସ୍ତ କରନ୍ତି ଭଲ ଲାଗେ ମାନେ ବାଦାମ ମଞ୍ଜି ବାଟିକି ଦେଇ ଦେଲେ ବି ଭଲ ଲାଗିବ।
ହୁଁ ମିଠା ମିଠା ଲାଗୀବ।
ହଁ।
ଆଉ ବାଦାମ ଫାଦାମ କିଣିକି ରଖିଛୁ ନା?
ହଁ ନା ରଖିନି ଏ ଜଣେ କିଏ ହେଇଥିଲା ଗଣ୍ଡେ ବାଦାମ। ଏଇ ଛଡେଇ ଦଉଛି ମିକ୍ସଚର ଫିକସର ତ ଆସୁଛି। ଖାଉଛନ୍ତି ଆଉ ବାଦାମ କଣ ଏଇଖୁଣା ହବ।
ହଉ।
ହଁ ହ। ତ ସେମିତି ଏ ସେଇ ଯୋଉ ଇଟିଲି ପିଠା ସବୁ କେମିତି କରୁଛ କଣ ପକଉଛୁ ହଁ।
ଇଟିଲି ପିଠା। ସେଟା ବିରି ଚାଉଳ ବିରି ଚାଉଳ ପଡିବ ତା ଦେହରେ ସୁଜି ମିଶା ହବ। ଆଉ ବେଶୀ ସଫ୍ଟ ହବା ପାଇଁ ଟିକେ ଖାଇବାସୋଡ଼ାରେ ଦହି ପଡିବ।
ହଁ।
ହଁ ଏମିତି ଆଉ। ଆଉ ତା ଦେହରେ ଯଦି ଚାହିଁବୁ ଛେନା ନଡିଆ ପୁର ଦେଇକି ବି କରିପାରିବୁ। ହେ ଆଜି ଦିଟା ବିଟ୍ ଚାଉଳ ପକେଇମି ବୋଲି ମୋର ଆଉ ମନର ରହିଲାନି। ହ ବାଟି ଦେଇଥିଲେ ପିଠା ଦି ଟା ହେଇଥାନ୍ତା।
ହଁ।
ଦେଖିଆ କାଲିକି କରିଆ।
ସେଇ ମୁଁ ସେଇ ପିଠା ନ ବିର୍ ଚାଉଳ ମୋର ସେ ନ କଲେ ଏଥିରେ କରଦିଏ। ସେଇ ଅଟା ଅର ଅଟା ସୁଜି ମିଶେଇକି ଚକୁଳି କରଦିଏ। ମାନେ ମଇଦାରେ ଚକୁଳି କରିଦିଏ ଛୁଆ ତାଙ୍କର ବି ଭଲ ପାଆନ୍ତି।
ହଁ।
ଆ ଆ। ସେଇ ଇଟିଲି ଜାନଚନା ଗୋଟେ ଇଟିଲି କରନ୍ତି?
କଣ କରନ୍ତି?
ମାନେ ଇଟିଲି କରନ୍ତି ନରମ ହବା ପାଇଁ ତା ଦେହରେ କିଛି ଚୁଡା ଆଉ ମେଥି ଦିଅନ୍ତି ଜାଣିଛୁ?
ହଁ।
ଚୂଡ଼ା ଟିକେ ମିଠି ଟିକେ ଦେଲେ ଚୁଡ଼ା ବତୁରେଇକି ଦବ। ମେଥି ଗ ଗୁଣ୍ଡ ବିତେରେଇ ଦବ ହ
ହଁ ଚୁଢା ମେଥି ଦେଲେ ଏଇଟା ନରମ ହୁଏ ସଫ୍ଟ।
ହଁ ସଫ୍ଟ ହୁ ଆ ଆ ଆଉ
ହଁ ଇଟିଲି ପିଠା ଟା ନରମ ହେଲେ ବି ଭଲ ଲାଗେ ଖାଇବାକୁ।
ହଁ ସୁ ସୁଜି ପିଠା କରିଛନ୍ତି ସୁଜି ପିଠା। ଆ ସେତେବେଳେ କେମିତି ତୁ କରୁ?
ସେ ଜୁ ସୁଜି ପିଠା।
ହଁ।
କାକାରା।
ହଁ।
ଆ କାକରା ସୁଜିକୁ ଜନ୍ତି ଦେଇକି ତା ଦେହ ଟିକେ ପୁ ମଇଦା ଦବ। ମଇଦା ସୁଜି। ମିଶେଇକି ତା ଦେହରେ ଚିନି ମିଶେଇକି ଟା ଆଉ ଜନ୍ତା ଯିବ।
ହଁ।
ଜ ଅ ଯନ୍ତୁଣୀ ହେଇ ସାରିଲା ପରେ ପୁର କରିକି ରଖିଥିବୁ। ହଁ।
ଆଉ ତାପରେ
ଆ ପୁର ଘଡି ଦେଲା ପରେ ତାପରେ କଢେଇରେ ତେଲ ଦବୁ ତେଲ ଗର ରମ ହେଲେ ପିଠା ଗୋଟେ ଗୋଟେ ପକେଇବୁ।
ଓହ।
ଆଉ ଏଟା ସେଟା କାକରା ପିଠା ହବ କାକରା ପିଠା ଏତେ ଉ ଟେନ
ହଁ କାକରା ତ ଆମ୍ବ କାକରା କରିପାରିବୁ ସେମିତି। ଆ ଏ ଏଇ କରିକି ଆଉ କଣ ତ? ଆ ଇଏ ତାଳ ତାଳ କାକରା।
ହଁ ତାଳ କାକରା ଇ ଶ୍ରାବଣ ଭାଦ୍ର ମାସ ଆଡ଼କୁ ହବ। ତାଳ ପଇଲେ ଯୋଉ ସେ ତାଳକୁ କୋରି କୁରେଇକି ରଖ। ହୁଁ ଏବେ ତାକୁ ଆଉଟା ହବ ତା ଯୋଉ
ହଁ।
ପିଡିଆ ଆଁ ତାପରେ ଚାଉଳ ଉଁ ପାଣିରେ ଭେଦା ହେଇଥିବ, ଚାଉଳ ଛୁନା କରିକି ତା ଧେରେ ମିଶେଇକି ଯନ୍ତା ହବ।
ଅହ।
ପୁର ହେଇଥିବ ପୁର ସେମ୍ତି ପିଠା ଗଢ଼ା ହବ ପୁର ଦିଆ ହେଇକି। ଛେନା, ନଡ଼ିଆ ସେ ପୁର ଦେଇକି ତାପରେ ତେଲରେ ଛାଙ୍କିବ ଆଉ।
ଆହ।
ହଉ ମୁଁ ଟିକେ ଆସେ କାମ ଅଛି।
ହ-ହଁ। ହ